ହଁ ଭାଇ ଜୟ ଜଗନ୍ନାଥ।
ହଁ ଭାଇ ଜୟ ଜଗନ୍ନାଥ ଆଉ ଙ୍କ ଏଇଠି ବସିଥିଲି ତ ପଢି଼କି ଏଇ ନା ବସିଛି। ସେତେବେଳେ କଲ୍ କରିଥିଲେ ହଁ, ତମେ?
କଣ କ ମୁଁ ଏଇଠି ଏ ଜାଇଥିଲି ମାର୍କେଟ୍ ଆଡେ। ଟିଫିନ୍ ଖାଇକି ଆସିଲି ଏଇଠି ବସିଛି ଆଉ।
ଆହା
କଣ ପଢୁଥିଲେ?
ମୁଁ ବୁକ୍ କେମିଷ୍ଟ୍ରି ପଢୁଥିଲି ଅର୍ଗାନିକ୍।
ତମେ କଣ ପଢୁଛ କି?
ସାଇନ୍ସ, ତମେ?
ସାଇନ୍ସ, ଆମର ଆର୍ଟସ୍। ତୁମେ ଏବେ କଣ ପଢୁଛ? ମାନେ ପ୍ଲସ୍ ଟୁ, ପ୍ଲସ୍ ଥ୍ରୀ କି କଣ?
ପ୍ଲସ୍ ଟୁ ସରିଲା। ଯେ ଏଣ୍ଟ୍ରାନ୍ସ ପାଇଁ ପଢୁଥିଲି।
କୋଉ ଏଣ୍ଟ୍ରାନ୍ସ ପାଇଁ ପଢୁଛ ଏବେ?
ହଁ ତମ ତମର ସେକେଣ୍ଡ ଇୟର ନା ଫାଷ୍ଟ ଇୟର ନା କଣ? ପ୍ଲସ୍ ଟୁ ନା ପ୍ଲସ୍ ଥ୍ରୀ?
ଆମର ଫାର୍ମ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର୍। ତମଠୁ ବର୍ଷେ ବଡ ଆଉ।
ଓ ହୋ ହୋ ହଁ, ମୁଁ କହିଲି ଉଁ ଆଉ କିଏ କିଛି ଦେଲନି ଉଁ ଉଁ ବିଡ୍ ଏ ବିଏସି ବିଡ୍ ହରିକା ଯେଉଁ ଏନ୍ ସି ଟି ଆଇ ଟି ହରିକା?
ନାଁ ନାଁ ମୁଁ ଦେଇନି ସିଆଡେ, ମୋର ଇଆଡେ ଅଛି ତ ଏକ୍ସଟ୍ରା ଜବ୍ ଗୋଟେ ଅଛି।
ଓହୋ କଣ କି?
ସେଇଟା ଅଛି ଗୋଟେ ପର୍ସନାଲଟେ।
ଓହୋ ସେଥିପାଇଁ ଦେଲନି ଆଉ ନା?
ହୁଁ ବିଜନେସ୍ ଗୋଟେ ଅଛି। ବିଜନେସ୍ ଅଛିତ
ଓହୋ ମୁଁ କହିଲି ଆଉ କୋଉଠି କଲେଜ? ନୟାଗଡ଼ କୋଉଠି?
ନୟାଗଡ଼ ନୂଆ ଗାଁ।
ଓହୋ ମୁଁ କହିଲି କଲେଜ୍ ତମର କୋଉ କଲେଜ୍ ତମର?
ଆମର ନୂଆ ଗାଁ ମା।
ନୂଆ ଗାଁ ଗଲେ ଯୋଉ ଯିବା ଆସିବା କେମିତି କରୂଛ?
ନୂଆଗାଁ ପ୍ଲସ୍ ଥ୍ରୀ ଡିଗ୍ରୀ। ନାହିଁ ମୁଁ ଡିଷ୍ଟାନ୍ସ ରହିକି ଏକ୍ଜାମ୍ କେବେଳ ଦଉଛି।
ଓହୋ ଡିଷ୍ଟାନ୍ସ୍ ରେ ରହିବାକୁ, ସେଇଟା କଣ କରିବାକୁ ପଡିବ?
ନା ସେମିତି କିଛି ନାହିଁ, ଆମ କଲେଜରେ ସେମତି କିଛି ନାହିଁ। ସୋ ମୁଁ କହିଦେଇଚି ମ୍ୟାମ୍ ଙ୍କୁ।
ହଁ‌।
ହୁଁ
ମାନେ ଖାଲି ତମେ କ୍ଲାସ୍ ଫ୍ଲାସ୍ କିଛି କରିବନି, ଯାଇକି ଖାଲି ଏକ୍ଜାମ୍ ଟା ଦେଇକି ଆସିବ। ନୁହେଁ?
ହୁଁ ହୁଁ।
ଓହୋ ଏମିତି ତାହେଲେ ନୁହେଁ? ଅହ ମୁଁ କହିଲି ତାହଲେ ଡିଷ୍ଟାନ୍ସ୍ ରେ ରହିବାକୁ ହେଲେ, କିଛି ଗୋଟେ ମାନେ ଲିଭ୍ ଟ୍ରେନିଂ ପାଇଁ କିଛି କି କି କଣ କି ଦବାକୁ ପଡିବ ଆପ୍ଲିକେସନ୍? ଦେନ୍ କି କଣ ଲେଖିବାକୁ ପଡିବ ନା ହେରା କିଛି ନାହିଁ। ନୁହଁ?
ନାଇଁ ନାଇଁ ଆପଣ ଯଦି ମାନେ କଲ୍ ଆପଣଙ୍କ ପ୍ରିନ୍ସ ନାଲୁ ସାଙ୍ଗେରେ ମୁଁ କଥା ହେଇଗଲେ ହେଇଯିବ।
ଅହ ଆଉ ଯଦି ଆଟେନାନ୍ସ୍ ଟା ଯୋଉ ଦରକାର ହେଇଟା?
ହଁ ସେଇଟା ବା ମୁଁ କହୁଚି। ସେଥିପାଇଁ ଫାଇନ୍ ଫାଇନ୍ ଲାଗିପାରେ ଫାଇନ୍।
ଓଃ ଖାଲି ଫାଇନ୍ ଟା ଦବ ଆଉ। ନୁହେଁ?
ହୁଁ, ଆଉ କିଛି ଅସୁବିଧା ନାହିଁ।
ଓଃ ଫାଇନ୍ ତ ଖାଲି ଦେବାକଥା ତାହେଲେ ଠିକ୍। ମୁଁ ଭାବିଲି ଯୋଉ ଯୋଉଁ ମାର୍କସିଟ୍ ହେଗା ଜେନେରେଟ୍ ହଉଚି କି ନାଇଁ କଣ?
ନାଇଁ ନାଇଁ ସବୁ ସବୁ ସବୁ ପ୍ରୋଭାଇଡ୍ ହବ ଆମର ଏଇ ଟି ଆମ କଲେଜରେ ସେମିତି କିଛି ନାହିଁ। ଆମର ଫାଇନ୍ ଦେଇଦେଲେ ସବୁ କିଛି ଅସମ୍ଭବ।
ଅ ହ ହଁ ତାହଲେ ମାନେ ଫାଇନ୍ ଫାଇନ୍ ଦେଇଦେଲେ ଭଲ। ତାହେଲେ ତ ଭଲଦିକି ଆମର ଏଠି ବୋଧେ ପ୍ଲସ୍ ଥ୍ରୀ ତ କେମେଷ୍ଟ୍ରି, ଫିଜିକ୍ସ୍ ତ ବାୟୋଲୋଜି, ବଟନି, ଜୁଲୋଜି ଏଗା ସବୁ ମ୍ୟାଥ୍ ବି ଏତେ ଯୋଉ କରିବାକୁ ପଡ଼ିବ ପ୍ରାକ୍ଟିକାଲ ନହେଲେ ଫଟେଇ ଦେବେ ପୁରା।
ଉଁ
ନହେଲେ ଏଇ ଭୁବନେଶ୍ୱର ବା ରାଜଧାନୀ କଲେଜ୍।
ଓ ରାଜଧାନୀ କଲେଜ୍?
ହୁଁ।
ଆଚ୍ଛା।
ଜାଣିଚ ଜାଣଚ୍
ହଁ ହଁ।
ହୁଁ ମୁଁ କହିଲି ଏଇଠି ବି ଫାଇନ୍ ଫାଇନ୍ ନାହିଁ। ଏଇଠି ମୁଁ ଆମ ଘର ପାଖରେ ଜଣେ ଭାଇ ରହୁଚନ୍ତି ତ ସିଏ କଥା ହଉଥିଲେ ସିଏ ପ୍ଲସ୍ ଥ୍ରୀ କମର୍ସ ପଢୁଚନ୍ତି, ଯିଏ ତାଙ୍କର
ସେଇଠି ବି ଏମିତି ହଉଚି ଆଟନାନ୍ସ୍ ଦେଖୁଛନ୍ତି।
ହୁଁ ଡା ଆମର ଯୋଉ ନାହିଁକି ଏ ବଟନି ଜୁଲୋଜି ର ପ୍ରାକ୍ଟିକାଲ୍ ଗୁଡ଼ା ତାର ଆଟନାନ୍ସ ଟା ଆମଡ ପାଖାପାଖି ନିହାତି ରହିବା ଦରକାର୍ କ୍ଲାସ୍ ଗୁଡ଼ାକର କାହିଁ ମାନେ ଯଦି ପ୍ରାକ୍ଟିକାଲ ଗୁଡ଼ା ଥିଓରୀ ନ କର ସେଇ କଥା ନାଇଁ ଆ ନାଇଯୋଉ ପ୍ରାକ୍ଟିକାଲ ନୁହେଁକି ବୁଝିପାଇଲ।
ହଁ।
ପ୍ରାକ୍ଟିକାଲ୍ ଗୁଡ଼ା ତମେ କରୁନା ଏରା ଏଜୁକେସନ୍, ପଲ୍ଟିକାଲ ସାଇନ୍ସି ଏଇ ଆନ୍ଥ୍ରୋପୋଲୋଜି ସେଇ ଭଳିଆ ନୁହେଁ। ଏଟା ପ୍ରାକ୍ଟିକାଲ ନିଜେ ପର୍ଫମ୍ କରିବ ନା ଲାବ୍ରୋଡୋରି ରେ। ଲ୍ୟାବ୍ ରେ ସେଟା କିଛି ସେଥିପାଇଁ ନିଜେ ରହିବାକୁ ପଡ଼ିବ। ଦେଖିବାକୁ ପଡ଼ିବ। ଏକଷ୍ଟର୍ନାଲ୍ ବ୍ୟାଙ୍କ୍ ରେ ସେଡ଼ା ସବୁ ନିଜେ ଇଏ କରିବାକୁ ଗୁଟେ ସର୍ଟକୁ ଖୋଜିବାକୁ ପଡିବ ଯେତିକି ଯାହା ଜାଣିଥିବ ନ ନହେଲେ ସେଇଟା ଡିଷ୍ଟାନ୍ସ୍ ଟା କଲେ ଆଉ ଜାଣିବ କଣ? କିଛି ଜାଣିପାରିବନି ପ୍ରାକ୍ଟିକାଲରେ ମାର୍କ କମ୍ କାଟିଦେବେ ସିଏ।
ହଁ ସେଇଆ। ସେଟା ଆପଣ ମାନେ ତ? ତମର ପ୍ରାକ୍ଟିକାଲ୍ ଅଛି ବୋଲି ମାନେ ସେଇଟା ଗୋଟେ ରୋହୁଚି। ନହେଲେ ନାଇଁ ଯଦି କେବଳ ଥିଓରି ଜିନିଷ ଥାଆନ୍ତା
ହଁ
ସାଇନ୍ସ ନ ହେଇକି ଆର୍ଟସ ଫାର୍ସ ହେଇଥାନ୍ତା ସୋ ଚଳିଥାନ୍ତା। ହେମିତିରେ ବିନ୍ଦା ମାନେ ପିଲା ଆର୍ଟସ ପଢ଼ିକି କି ମାନେ କଲେଜ୍ ହିଁ ଯାଉନାହାନ୍ତି। ଜାଇକି କଲେଜ୍ ନାଁ ଯାଇକି ବୁଲୁଛନ୍ତି ନା କ୍ଲାସ୍ ହିଁ କରୁନାହାନ୍ତି, ପ୍ରାୟ ପିଲା ସ କିନ୍ତୁ ଏକ୍ସାମ ସେଇଠି ବହୁତ୍ ପିଲା ସେମିତି କରୁଛନ୍ତି। କଲେଜ୍ ନାଁ ରେ ଯାଇକି କ୍ଲାସ୍ ହିଁ କରୁନାହାନ୍ତି।
ସବୁ କ୍ଲାସ୍ ବଙ୍କ ମାରୁଛନ୍ତି ନୁହେଁ।
ହଁ
ଏଇ ନୂଆଗାଁ ରେ ବି ନୂଆଗାଁ ରେ ବି
ଆମର ବି ସେ ହଁ ସେମିତି କୋଚି କାମରେ ଏଇଠି କୋଚି। କାହିଁକି ନା ଆମର ଛୋଟ କଲେଜ୍ ନାଁ ହେଟି।
ହଁ
ହୁଁ ରାଜଧାନୀ କଲେଜ୍ ଏବଂ ବଡ଼ କରେ ନା
ହୁଁଁ ବୋଲି ଏଇଠି ପ ପାଖରେ ଗୋଟେ ମଲ୍ ଅଛି। ସେ ଶଳା ପିଲା ଆ ଦଉଚନ୍ତି ସିଏ ଇଏ ସେଠୁ ଯାଉଛନ୍ତି ହେଟି ଏମ୍ ଯେମିତି ମଲ୍ ଫଲ୍ ଟକାଟକି ଇଏ ସେ ସବୁ ଶଳା ତାଙ୍କର ସେ ପଳଉଛନ୍ତି ଶଳା କ୍ଲାସ୍ କଣ କରିବେ।
ନାଚ୍ଛା ମୋର ଜଣେ ସାଙ୍ଗଟେ ମାନେ ଆମ ଗାଁ ର ଗୋଟେ ପିଲା ହବ। ସେଠି ରାଜଧାନୀ କଲେଜ୍ ରେ ସିଲେକ୍ସନ ହେଇଥିଲା। ସିଏ ପଢୁଥିଲା ଆର୍ଟସ ଏବେ ରିସେଣ୍ଟ ମାନେ ଆମର ଯେତେବେଳେ ପ୍ଲସ ଥ୍ରି ମାନେ ଆସିଥିଲା ସିଲେକ୍ସନ୍ ଲିଷ୍ଟି ରେ ପକେଇଥିଲା ବିଜେପି। ଫାଷ୍ଟ ସିଲେକ୍ସନ ତାର ଆସିଲାନି ସେ ବିଜେପି ରେ ପଢ଼ିବାକୁ ତାର ମନ ଥିଲାନା ସେ ରାଜଧାନୀ ଆ ରାଜଧାନୀରେ ଆଡମିସନ କରିଥିଲା ସେଠି ପଢିଲା କଣ ମାନେ ସେଠି ମାସେ ଖଣ୍ଡେ ରହିଥିବ ତାପରେ ସେକଣ୍ଡ ସିଲେସନ ନା ଥାର୍ଡ ସିଲେସନ ରେ ଆସିଲା ବିଜେପି ସ ସେଠି ତାପରେ ଆ ଟ୍ରାନ୍ସଫର୍ ହେଇଗଲା
ଅ ହ ହଁ ହଁ ମୁଁ କହିଲି ବିଜେପି ଟା ତାଠୁ ବଡ ନା ସେକେଣ୍ଡ କଲେ ମାନେ ଆକୁ ହେଲା ଭୁବନେଶ୍ୱରରେ ସବୁଠୁ ବଡ଼ କଲେଜ ମାନେ ଓଡ଼ିଶାରେ ମାନେ ବେଷ୍ଟ ହେଲା କଣ ନା ମାନେ ୟନି ଭର୍ସସିଟି ହିସାବ ରେ ଉତ୍କଳ ଆଉ ରେଭେନ୍ସା ହେଲା ଆଉ କଲେଜ ହିସାବରେ କଲେଜ ହିସାବରେ ମାନେ ଓଡ଼ିଶାର ବେଷ୍ଟ ହେଲା କଣ ନା ପାଖାପାଖି ତମର ଯଦି ରଲ ଇଏ ରହିଲା କଣ ନା ବିଜେପି ରହିଲା ଏକ ନମ୍ବର ଦୁଇ ନମ୍ବର ରାଜଧାନୀ ମାନେ ସବୁ ବଡ ବଡ ଇଏ ନା ମାନେ କଲେଜ ଗୁଡା କଲେଜ ହିସାବରେ ଇଏ ଆଉ କଲେଜର ଯୋଉଁ ଇନଚାର୍ଜ ଗୁଡା ରହୁଛନ୍ତି ଆମର ଆମ କଲେଜର ଫିଜିକ୍ସ ହେଚ ଓ ଡି ଯିଏ ମାନେ ହେଡ ଅଫ ଦି ଡିପାର୍ଟମେଣ୍ଟ ସିଏ ତାଙ୍କର ଯେ ଯେତିକି ସବୁ କଲେଜର ଏଚ୍ ଓ ଡ଼ି ତାପରେ ସି ଏଚ୍ ଏସ୍ସି ବୋର୍ଡ଼ର ବି ଏ ସି ର ଇନଚାର୍ଜ ଯେତି କ ସେମାନଙ୍କର ସାଲାରୀ ମାନେ ପାଖାପାଖି ଦେଢ ଲକ୍ଷ ପ୍ଲସ ମାନେ ଦେଢ ଲକ୍ଷ ରୁ ଟଙ୍କା ଟେ କମ ନେବେନି କାହିଁକିନା କଲେଜ ତାଙ୍କ ମାନେ ପ୍ରିନ୍ସିପାଲ ଜଣେ ଧନ୍ୟ ଗୋଟେ କଲେଜର ମେନ୍ କିଏ ପ୍ରିନ୍ସିପାଲ
ହୁଁ
ପ୍ରିନ୍ସିପାଲ ତଳେ ହେଲା ଇନଚାର୍ଜ କଲେଜ ଇନଚାର୍ଜ ତାଙ୍କ ତଳେ ହେଲା ଭାଇସ୍ ପ୍ରି ନୁହେଁ କି ପ୍ରିନ୍ସିପାଲଙ୍କ ତଳେ ହେଲା ଭାଇସ୍ ପ୍ରିନ୍ସିପାଲ ଆ ଇନଚାର୍ଜଙ୍କର ମାନେ ଅଧିକ ଇଏ ମାନେ କଲେଜରେ ସବୁ କାମ ଇଜିଙ୍କ ହାତରେ ୟୁ ଥାଉଟ୍ ଇଞ୍ଚର୍ଜ ଲେଜୁ ସାର୍ଟିଫିକେଟ ଆସୁଛି ଲେଖାହଉନି କଲେଜ ପ୍ରିନ୍ସିପାଲ ତାଙ୍କର ଗୋଟେ ସିଗ୍ନେଚର ସାଇଡ଼ରେ ରହୁନି କଲେଜ ଇନଚାର୍ଜ ତାଙ୍କର ନିହାତି ତାଙ୍କର ନହେଲେ ହବନି ମାନେ ଯୋଉ ୟୁନିଭରସିଟି ବଡ ବଡ କଲେଜ ତାଙ୍କର ସବୁ ଇଁଚର୍ଜ ଥାନ୍ତେ ଆଉ ଯୋଉ ପାଖାପାଖି ଇଏ ତମ ନୂଆ ଗାଁରେ ବୋଧେ ଜାଣିନି ତାଙ୍କର ଖାଲି ପ୍ରିନ୍ସିପାଲ ତମର ବୋଧେ ନୁହେଁ
ହଁ ଆମର ଖାଲି ପ୍ରିନ୍ସିପାଲ୍
ଆଉ ଭାଇସ ପ୍ରିନ୍ସିପାଲ
ଭାଇସ୍ ପ୍ରିନ୍ସିପାଲ୍ ଥିବେ, ଏଚୋଡି ଫେଚଡି ନାହାନ୍ତି।
ନା ଏଚଡି ନାହାନ୍ତି। ମୁଁ କହିଲି ଭାଇସ୍ ପ୍ରିନ୍ସିପାଲ୍ ତାର ଇନ୍ଚାର୍ଜ ହାରିକା ନଥିବେ ନୂହେଁ?
ନାଇଁ ନାଇଁ ଆମର ଇନ୍ଚାର୍ଜ ନାହାନ୍ତି। ଏଚୋଡି ମାନେ ସେମିତି ମାନେ ସବ୍ଜେକ୍ଟ ୱାଇଜ୍ ଏମତି ଅଛନ୍ତି ଆଉ।
ହଁ ସେମିତି ତ ନିହାତି ସେଇଟା ତ ସବୁ କଲେଜ୍ ରେ ଏଚୋଡି ଥିବେ ମାନେ ତମର ଏଜୁକେ ଦେନ୍ ଆଉ କିଏ? ତମର କୋଉ ଅନର୍ସ, ଅନର୍ସ କଣ?
ମୋର ପଲିଟିକାଲ୍ ସାଇନ୍ସ। ପଲିଟିକାଲ୍ ସାଇନ୍ସ।
କେତେ ମାର୍କ ରେ ସେଇଟା ନିଏ ପଲିଟିକାଲ୍ ସାଇନ୍ସ ମିଳିବ ତମର?
ଆମର ଏଠି କଟପ୍ ଥିଲା ହଁ କେତେ ଥିଲା, ଥ୍ରୀ ଏଇଟି ଫାଇପ୍ ନା କେତେ ଥିଲା।
ଓହୋ, ସେତିକିଟା ମିଳିଯିବ ପଲିଟିକାଲ୍ ସାଇନ୍ସ।
ହୁଁ ହୁଁ। ଆମର ଏଠି ଫାଷ୍ଟ ସିଲେକ୍ସନ। ମୋର ତ ଥିଲା ଫୋର ସେଭେନ୍ ନାଇଁନ୍। ଚାରିଶ ଅଣାଅସି ଥିଲା। ହେଇଗଲା ଫାଷ୍ଟ୍ ସିଲେକ୍- ତମର କେତେ ଅଛି ଏବେ?
ମୋର ଅଛି କେ ବୟାନବେ। ଚାରିଶହ ବୟାନବେ। ବୟାଅଶୀ ପର୍ସେଣ୍ଟ, ଏଇଟି ଟୁ ପର୍ସେଣ୍ଟ ଆଉ।
ହୁଁ।
ସାଇନ୍ସ ରେ ଏଟା ସ୍କୋର୍ କରିବନି। ସାଇନ୍ସ ରେ ସ୍କୋର୍ କରିବନି, ମରିଯିବ ପଢିକି।
ହୁଁ ହୁଁ। ମୋର ଆଉ ଗୋଟେ ମାର୍କ ରହିଲାନି ଏଇଟି ପର୍ସେଣ୍ଟ ମୁଣ୍ଡା ମାରିଦେଇ ଥାନ୍ତା।
ହେଁ ହେଁ, ହଁ ଏଇଟା ଗୋଟେ ଭଲ ଲାଗିବନି ସଳା।
ମାନେ କଲେଜ୍ ରେ ଗୋଟେ ଇଣ୍ଟରନାଲ୍ ହୁଏନି
ହୁଁ ହୁଁ ହୁଁ।
ସେଥିରେ ହିଁ କାଟି ଦେଇଛନ୍ତି ଏକ ମାର୍କ।
ହ ହଁ ସେଇଟା ତ କାଟିବେ ଆମର ତ ସେଇଠି ସତେଇଶ, ଅଠେଇଶି, ଛବିସ୍ ଏମିତି ଦଉଛନ୍ତି ପୁରା। ତମେ ଏଇଠି ଆମର ତମକୁ ବୋଧେ ଏ ଯୋଉ ଭାଇବା ମାର୍କ ଟା ଆଉ କୁ ସେଇଟା ତାଙ୍କ ଇଚ୍ଛାରେ ଦେବେ। ନା ପାଞ୍ଚ ମାର୍କ ଭାଇବା ରହୁଛି ନା ସେ ସଳା ଦୁଇ ତିନି ଜଦୀ ପକେଇଦବେ ସେ ସଳା କଟି ଯାଉଛି ମାର୍କ।
ଆଛା ହୋଉ। ଆଉ ଘରେ ସବୁ କଣ କରୁଛନ୍ତି?
ଆଉ ଏବେ ତ ଖାଇବି ଏବେ ଆଉ। ରୋଷେଇ ତ ତମର ଅଁ, କୋଉଠି ସମ୍ପଡା ନା କୋଉଠି?
ଉଁ।
ତମ ଘର କେଉଠି?
ଆମର ନୂଆଁ ଗାଁ ଏଟା।
ତମର ନୂଆ ଗାଁ ଘର?
ହୁଁ ହୁଁ।
ଓହୋ। ତମେ ନବୀନ ଙ୍କୁ ଜାଣିଛ, ଇଏ ନବୀନ ସଷମାଲ?
ହଁ। ହଁ ହଁ, ଛୋଟ ଭାଇଟେ ହବ।
ହୁଁ ମୁଁ ତା ସାଙ୍ଗ।
ହୁଁ।
ରୋହିତ କାହ୍ନା ଜାଣିନ?
ହଁ ହଁ ଜାଣିଛି।
ହୁଁ ବା ତା ସାଙ୍ଗ। ଟିକି ସାର୍ ଙ୍କୁ ଜାଣିଛ? ନାଇଁ ଟି ଟିକି ସାର୍ ଙ୍କୁ ଜାଣିଛ?
ହଁ।
ହୁଁ ଟିକି ସାର୍ ଙ୍କୁ ପଚାରିବ ରାଜା କିଏ?
ତମେ କୋଉଠି ପଢୁଥିଲ କି? ଆଗରୁ ଏଇଠି ପଢୁଥିଲ କି?
ହୁଁ କୋଭିଡ ସମୟରେ ଏଇଠି ଗାଁରେ ପଡୁଥିଲେ ନା କୋଭିଡ ବେଳକୁ ଗାଁକୁ ପଳେଇଲୁ ଆଉ କୋଭିଡି ସଳା ଏଇଠି ସ୍କୁଲ କଲେଜ ସବୁ ବନ୍ଦ। ଗାଁରେ ଗଲି ଖାଲି ଟିଉସନ। ଆମର ବାନ୍ ଆମର ଶିଖରଗୁଚ୍ଛା ଆମର ଜାଣିଛ?
ନା ନା ଜାଣିନଥିବେ।
ଶିଖର ଗଛ ଜାଣିନ?
ନାଇଁ ଶିକରକୁ ଜାଣିଛି ଯେ ତମର ଶିକର କଥା ମୁଁ ଜାଣିନି।
ହୁଁ ହଁ।
ହୁଁ।
ତମ ନୂଆ ଗାଁ କୋଉଠିକି ଯଉ କଣ ନା
ନାଇଁ ହଁ ହଁ ଆମର ଏଇ ପୋଖରୀ ଆରପଟେ ଆମ୍ବ ଜରି ଯୋଉ ନାଇଁ?
ହଁ ହଁ।
ସେଇଟା ହିଁ ଆମ
ହଉ ତାହେଲେ କ କଥା ହବା ଆଉ ଆ
ହଁ ହଉ।
ହଉ ତାହେଲେ-ଏ-ଏ-ଏ ଏ -ଏ ନା କହୁଥିଲେଏ ଆଉ ଖାଇ ଆଜି କଣ ଖାଇବ ଆଜି କଣ ଖାଇବ?
ଆଜି-ଇ-ଇ ଅଛି ଏବେ ତ ଖାଇକି ଆସିଥିଲି ଅଣ୍ଡା ଖାଇକି ଆସିଥିଲି। ମାର୍କେଟ ଯାଇଥିଲି ଅଣ୍ଡା ସିଝା ଖାଇକି ଆସ୍ ଥିଲି କୋଲ ଡ୍ରିକ୍ସ ପିଇକି ଆସିଥିଲି ଏବେ-ଏ-ଏ ରୋଷେଇ ହଉଛି କଣ କର ଫୋନ୍ ଦେଖିଲି ରୋଷେଇ ସରିଲା ଠୁ ଖାଇବା ଆଉ କଣ।
ହଁ ମ ସରିଲେ ତ ଖାଇବା ଆଉ।
ହୁଁ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ତମର?
ହଁ ଆମର ବି ଭଲ।
ହଉ ତାହେଲେ ରଖିଦଉଛି ଆଉ ଆଁ।
ହଁ ହଁ।
ହଉ।